ହ୍ୟାଲୋ।
ହ୍ୟାଲୋ। ରିଙ୍ଗଟା ଶୁଭିବନି। ରିଙ୍ଗ ଟା ଶୁଭିଲାଣି ଫାଷ୍ଟ ଟେ।
ଦେଇ
ନାଇଁ ନାଇଁ ରିଙ୍ଗ ତ ଜମା ଶୁଭିଲାଣିି କାନରେ ଦେଲାନୁ ତୁମେ ଉଠେଇ ସାରିଲାଣି।
କଣ କରୁଛ?
ହେଇ ବସିଥିଲି ଆଉ। ତମେ କଣ କରୁଛ?
ଏଇ ବସିଛି ଆଉ ଗରମ ତ ଜୋର ହଉଛି ବସିଛି ଆଉ।
କହି ଲାଇନ ନାଇଁ କି?
ହଁ ଲାଇନ ଥିଲା ଯେ କଣ ସେ ଫ୍ୟାନ ଫ୍ୟାନେ ବୁଲୁନି ତ ଆଉ। ଆଉ ଖାଇ ପି ସାରିଲାଣି?
ହୁଁ ଆଉ ଏତେ ପର୍ଯ୍ୟନ୍ତ ଅଛି ଚାରିଟା ବାଜାଣି ପାଞ୍ଚଟା ବାଜିବ ଆଉ ଖିଆ ପିଆ ସରୁନି। ଆଉ ତମର ସବୁ କାମ ସରିଲାଣି?
ହଁ।
ଆଉ ସବୁ ସମସ୍ତେ ଖାଇ ସାରିଲେଣି ଭୋକ ଆରିଆ ।
ହଁ ସବୁ ଖାଇ ପିଇ ଶୋଇଛନ୍ତି ଆଉ।
ତମେ ଏକା ଚେଇଚ ହଁ ଆଉ ସବୁ କ କଣ ରୋଷେଇ ହେଇଥିଲା ଆଜି?
ଆଜି ରୋଷେଇ ହେଇଥିଲା ଭାତ ଡାଲି ଏ ପୋଟଳ ହଜାର ଶାଗ ଭଜା। ଆଳୁ ଭର୍ତା ଏଇ ସବୁ ଆଉ ଆଉ-
ତ
ଆଉ କଣ ତମର ସେଇ ହେଉଛି ହେଇଛି ତମର?
ଆମର ବି ସେଇ ଆମର ବି ସେଇ ଭେଣ୍ଡି ତରକାରୀ ଡାଲି ଆଳୁ ଭର୍ତ୍ତା ଆଉ ପୋଇ ହେଇଟା କଣ ପଣସ ଭଜା ଆଉ ଗୋଟେ କଣ କଲରା ଚିପ୍ସ।
ଛୁଆ ଦି ଜଣ କଣ କରୁଛନ୍ତି?
ଆଉ କଣ କରିବି? ହ ଆଉ ଘରେ ସବ୍ ସବୁ ପଡିଆ ରେ ଶୋଇଛନ୍ତି?
ହଁ ସବୁ ଶୋଇଛନ୍ତି।
ଆଉ ଯୋଉ କାମ ହବ ଖରା ବୁରା କରିବ ଆଉ।
ହଁ ଆଉ କଣ କରିବା ଏ ଚାରିଟା ବେଳ ତ ସେଇ କାମ ଆଉ।
ହଁ।
ତମେ କରି ସରିଲାଣି?
ନାଇଁ ଆମର ସରିନି। ହେଇନି ହବ। ହବ ଆଉ ପାଣି ଫାଣି ଆସିବ ତା ଧୂପ ଫୁପ ଦିଆହବ ହେଇ
ଏ ସିୟେ ପଢାପଢି କରୁଛନ୍ତି ନା ପଢାପଢି କରୁନାହାନ୍ତି।
ହଁ କରୁଛନ୍ତି କେତେବେଳକୁ ଯ ମୁଁ ଧୂପ ଫୁପ ଦେଇ ସାରିବି ଯାଇକି ଯିବି ସେ ତାଙ୍କର ଖିଆପିଆ ସାରିବେ ଏଣ ଯାତ୍ରା ଟିକେ ଚାଲିବ ପଢାପଢି ଉପରେ ଆ ତାଙ୍କୁ ସବୁ ଟାଣିକି ବସେଇବି ସେ ଝିଅକୁ ପୁଅକୁ ତ ଟାଣି ଘୋସାରି ବସେଇବି। ବସିବି ଯାଇକି ହବ ଖାତା ବାହାର କରିଦେବି ଡ଼ଟ୍ ପେନ୍ ବାହାର କରିଦେବି।
ଗୁଆଙ୍କୁ ପାଠ ନ ପଢେଇିଲେ ବସିକି ସେ ଆଉ ପଢୁଛନ୍ତି।
ସେ ଅଧଘଣ୍ଟାକୁ ମତେ ବସିବାକୁ ପଡୁଛି ନ ବସେଇିଲେ ବା ହଉନି। ନ ବସିଲେ ହଉନି ବଡ ସାର ପଳେଇବେ ସି ତା ତାର ରୁଟି ଫୁଟି କରିବ ସାନକୁ ଧରିକି ଏପଟେ କବାଟ ଦେଇଦେବି। ସେ ତାଙ୍କର ପଢିବେ। ଆଉ ନ ବସିଲେ ହବନି ବାବା ଜାଙ୍କ ର ଅ ମୁଁ। ତାଙ୍କ । ସେ ଅଧଘଣ୍ଟେ ଘଣ୍ଟେ ଯେତିକି ସମୟ ବସିବାକୁ ପଡୁଛି ଆଉ ଯେତିକି ପାଠ ପଢନ୍ତୁ ନ ବସିଲେ ହଉନି। ହଁ ଆମ ସିନା ହବନି। ତମେ ସବୁ ତମର ସବୁ ରୂପକୁ ଦେଇ ସାରିକି ଡିଉଟି କରିବ ଆଉ ନାଇଁ
ହଁ ପୁଣି ରାତି ପାଇଁ ରୋଷେଇ ଫୋଷେଇ ହବ ଆଉ କଣ କରିବା?
ହୁଁ ରାତିରେ ଭାତ ନା ରୁଟି
ଏ କୋଉଦିନ ଭାତ କୋଉ ରୁଟି। ଏମିତି ଆଉ
ନା ଆଜି ଅଛି ସୋମବାର ଉ ମଙ୍ଗଳବାର
ହଁ।
ହଁ। ଆଉ କହ।
ଆଉ ରଜ ପାଇଁ କଣ କିଣା କିିଣି ହେଲାଣି?
ନା ଆ ମ କି ହଁ ଛୁଆଙ୍କ ପାଇଁ ସବୁ କିଣିକି ଆଣି ସାରିଲଣି ଖାଲି ବଡ ଝିଅର ଆସିନି। ସେ ସିନା ପୁଅ କାନ୍ଦିଲା ତ ଏମାନେ ସବୁ ପଳେଇଲେ ଚାଲେ ମାମୁଁ ଘ ଯିବା ମାମୁଁ ଘରୁ ଯିବା କାନ୍ଦିକି ଖାଲି ଗଢିଲା ତାକୁ ବହେ ମାଇଲି ସେଠି ତା ବାପା ତାକୁ ବୁଝେଇକି ଚାରିଟା ନେଇଗଲେ ଛକକୁ ଯାଇ ଥିଲେ ନେଇକି ତ ଗଲେ ଏକାଥରେ ନେଇକି ଆସି ବଡ ପୁଅ ସାନ ପ ଯାଇଥିଲେ। ଏବେ ତ ସମସ୍ତଙ୍କର କିଣିବେ। ଆ ବଡ଼ ଝିଅ ର ନାଇଁ ତାକୁ ବା କହିଛନ୍ତି ମତେ ମୁଁ ସାଙ୍ଗରେ ନେଇକି ଯିବି କେଡ଼େ ପାଟି ଗନ ଭଗବାନ। ତମକୁ ଗଲା କିି ଶୁଭୁଛି ବ୍ୟାଗ୍ରାଉଣ୍ଡ
ହୁଁ ଅଁ ଅଁ।
ଦେଖିଲ ନା ମ କୋଉଠି ବହିଛିି କହିଲା ଦେଖ ଆମ ବୋଉ କିଛି କରେ ଏଇଟା କଲଟା ଯିବା ଆଉ। କ କରିବି କୁହ? ମୁଉଟୁ ବି କରି ହେବନି। ହଉ ହଉ ଆଉ କଣ କହିବି? ମୁଁ ଆସିକି ବଇଛି କୋଉଠି କହିଲ ଆମ କଣ ଘରେ ବଇଛି ହେଲା କଣ ଘରେ ପଶିକି କିଛି ସାଉଣ୍ଡ ଶୁଭୁନି ଆରାମେ। ତାଙ୍କର ଯେମିତା ତଳୁ ମାନେ ସେ କେତେ ଜୋରରେ ନଏଜ୍ କରିଛନ୍ତି କଣ କରିବ? ମୁଁ ନମ୍ବର ଟା ଆଗେ ଖାତାରେ ଲେଖିଲି। ଥରେ ନମ୍ବର ଆସିଲା ପରେ ତାପରେ ଆସିବ ନା ବାର ବାର ଏମିତି ନମ୍ବ ଆଡ କରିବାକୁ ପଡିବ ତା ଦେହରେ ହୁଁ ହୁଁ କଣ କରିବି କୁ ଆଉ କଣ କହିବି ଆଉ କଥା ତମେ କହୁନା ଭଲ ମନ୍ଦ କଥା କୁହ। ଆଉ କଣ ସବୁ କଣ? ଖବର କୁହ ତମ ଚାରି ପାଖ ଅଞ୍ଚଳ ଖବର କୁହ।
ଆ ର ରଜରେ ଘରକୁ ଯିବନି କି?
ହଁ ଯିବାର ଅଛି ବୁଲେଇ ଦେଖିଆ ବୁଲିକି ଆସି ବା ଯିବାର ଅଛି ଯେ ବୁଲି ଯିବି ନହେଲେ ନାଇ ପୁଣି ସାଦ ବା ସାନ ଭଉଣୀରେ ଯିବ ତ।
ହୁଁ।
ସେ ହେଇଯାଇଥିବ ଠିକ ଅଣତିରିଶ ତାରିଖ ସାତ ମାସ ପୁରିବ ମୁ ହେଲା ସାତ ମାସ ପୁରିବ ଆଠ ଦଶ ଦିନ ଯିବି ଗଲା ପରେ ଦେଇଦେବି। ଆଉ ସେଇଆ କୁ କହିଲେ ଆସିବୁ ଟିକେ। ଆସିବୁ ଏକାଥରେ ଆଠ ଦିନ ହେବ ରହିକି ଯିବୁ ଆଉ। ସେଇଆ ଭାବିଛି ଯିବି ବୋଲି। ସେଇଆକୁ ଯିବି କି ନାଇଁ
ଏବେ ଯାଇଁକି ବୁଲିକି ପଳେଇ ଆସିବ ଆଉ।
ହଁ କାଲି ଯାଇଁ କି ଟିକେ ବୁଲି ପଡିକି ପଳେଇଆସିବି ତା ଦିହ ବି ଭଲ ନଥିଲା କାଲି ମାମୁନି ଯାଇଥିଲା ପା ଆମ ଘରକୁ ବୋଉକୁ ଦେଖିବାକୁ । ଓ ଜୀବନ ସାଗୋ। ଏ ଦେହ ଫେଅ ଦୁର୍ବଳ ହେଇଯାଇଥିଲା ଦିହ କଣ ହଉଥିଲା ସାଲାଇନ ଲାଗିଥିଲା ଜାରକା ରେ ଯୋଉ ବଡଚଣାରେ ମୁଁ ପା ଯାଇଥିଲି ସିଲି ହେରିଆ ଯାଇଥିଲେ ଆଗ ଦିନ ଘରକୁ ଶୁଣିକିରି। ତ କୋଉଥିରେ ଆଣିବ। ନା ରାତିରେ ମୁଁ ଯିବିନି ଆଉ ଉ ସକାଳେ ଯିବି ସେ ତାର ପଳେଇଆଇଲେ । ବାପା ତ ସକ ଇଏ ଯାଇଥିଲେ ବଡଚଣା ଝିଲି ଶଶୁର ଘର ନେଇକି ତାକୁ ଆଣିବେ। ମୁଁ ଘରୁ ଏଇଠୁ ଆଙ୍କରଙ୍କ ଯାଇଥିଲି। ଆଲାମ୍ ଲାଗିସାଇଲା ଘରକୁ ଗଲା ମୁଁ ଆଇଲି ମୁଁ ଯାଇନଥିଲି। ସେ ମାମୁନି ଆଜି ଯାଇଥିଲା ଆଉ ଏ ହେଲାଣି ପନ୍ଦର ଦିନ ପରେ ହେଇଗଲାଣି ମ। ବା ଆସିଲା ଆଉ। କାଲି ଯାଇଥିଲା ଦେଖିକି ଆସିଲା ସିଏ ସାନ ଝିଏ ସିଏ ଯାଇଥିଲେ ଆଉ ସେଇଆକୁ ଯିବି ରଜ କୁ ଟିକେ ବୁଲି ପଡିବି ଯାଆ ସେ ଜାଳୁଙ୍ଗା କଗି ଯିବାକୁ ଇଚ୍ଛା ହଉନି। ତୋର ଇଚ୍ଛା ହଉଛି ତୁ ଯାଇକି ଆସ। ଅଛନ୍ତି କାମ ଧନ୍ଦା କରିପାରୁନି। ଯିଏ କାମ ଭଲ କଣ କରିବୁ? କରିଦିଅନ୍ତୁ ଆଉ ଏ ତ
ସାନକୁ ନେଇକି କୋଉଠି ରଖିବ ତମେ?
ବାଳୁଙ୍ଗା ଗରମ ହଉଛି ଆମର ସେଠି ପ୍ରାୟ ଲାଇନ ପଳଉଛି।
ହୁଁ।
ପ୍ରବଳ ଗରମ ସେ ସମ୍ଭାଳି ନ ପାରିବାକୁ ପୁଣି ପୁଅ ଇଆଡେ ସିଆଡେ ବୁଲିବ ମୁଁ କୁଆଡେ ଯାଇନି ସତ କଥା ଏଠି ହେଲେ ଟିକେ ପଳଉଚଛି କୁଆଡେ ପଳେଇଲାଣି ଆମର ସିଆଡେ ଘରକୁ କୁଆଡେ ମୁଁ ମତେ ଭଲ ଲାଗେନି ଯିବାକୁ । ଭଲ ଲାଗେନା ସେ ପଳେଇବ କୁଆଡେ ନାଇଁ କୁଆଡେ ଆଉ ବୋଉ ତ ଯୋଉଭଳିଆ ବୋଉ ଆଉ ଖୋଜିବ କିଏ ତତେ ବାପା ତ ତାଙ୍କ କାମରେ ଯିବେ। ତ ଖୋଜିବ କିଏ? ହେଇଥିପାଇଁ ମୋର ଇଚ୍ଛା ନାହିଁ ଯିବାକୁ।
ହୁଁ।
ଭାଇ ତାର ପଳେଇ ଆସିଥିବ ଆଉ।
ହୁଁ ସେ ଜାଗାରେ ଘର ହେଇଥିଲା ଗୋଟେ ଜାଗାରେ ରହିନି।
ହୁଁ।
ହଁ ରହିନି ଆଉ ସୋର ମୁଁ ଘରେ ଅଛି ଅଛି ଯାଇନି ଏ କୁଆଡେ ସେତେ କହିଲେ ସେ ଯାଉନି
ସାନ ଭଉଣୀ ଆଉ ଘରକୁ ଆସିନି?
ନାଇଁ ଡୋରି ଦେଖିଲନି କି? ସେ ଡରା ଡରି ଟିକେ ସେଥି ବୋଉ ଏତେ ପ୍ରେସର ପକେଇ ଡାକୁନିଁ ଆଉ ସିଏ ବି କହୁଛି ଆ-ହା ଆମର ମନା କରୁଛୁ କୁଆଡୁ କଣ ଅସୁବିଧା ହବ। ନ ଆଇଲ ନାଇଁ ଆଉ ତାରଏକାଥରେ ଚାଲଛ। ଅଛିିଲ ତିନି ମାସ ଚାରି ମାସ ହେଲାଡୁ ପଳେଆଇଲାଘରକୁ।
ହୁଁ।
ଏଥର ବୋଧେ ଆଇଚି ଘରକୁ। ହଁ ପଲେଆଇଲା ଘରକୁ ଆଉ ଅଛି ଏଇଚଣ୍ଡଖୋଲରେ ଆଉ ଘରକୁ ଯାଇନି ଆଉ ଆଉ ସେ ବା ମୋ ବୋଉବି ଏତେ ଫୋର୍ସ କରି ଡାକୁନି ଆଉ କୁଆଡୁ କଣ ହବ ଭଲ ମନ୍ଦ। ସେତ ଡାକୁନି ଦେରେ ବି ଟିକେ ହେଲା। ତିନି ଚାରି ବର୍ଷ ହେଲାଣି ଏଇ ର ତିନି ପ ଚାରି ଚାଲିବ ବାହାରୁ ହଁ ହଁ ହେଲା। ଆଉ ସବୁ କଣ?
ରଜରେ ତମେ ସେପଟେ ଦୋଳି ଯୋଉ ଲାଗେ ଲାଗିବନି କି।
ଆମର ଏଠି ଏପଟେ ନା ଆମ ଘରେ?
ଏଇ-ଏ।
ବରଗଛ ପାଖରେ ହଁ ବରସ ପା ନଗେଇ ହ ତା ସେପଟେ କିଏ ମୁଁ ଜାଣିନି ତ ବରସ ପାଖକୁ ଦେଖିନି ଦୌଳି ଲାଗିବାର ମୁଁ ଖାଲି ଦେଖିଛି ଯେ ଆଗେ ଏଠି ସୁନ୍ଦରୀ ଗତି ଯାଏ ଲାଗିଥାଏ ସୁନ୍ଦରୀ ଗ ଯ ଯିବା ଯାଇ ବି ଲାଗିଥାଏ ଦୌଳି ମୁଁ ଦେଖି ସୁନ୍ଦରୀ ପାଖ ହେ ଲାଗି। ଆଉ ଏଠି ଲାଇଘା ଦେଖିକି
ଏ ଲଗାନ୍ତି ତ।
ହୁଁ ଲଗାନ୍ତି। ବରସ ଲଗେନ ଆମ ଆଦୋଳିଫୋଳିଲାଗେନି ଲାଗେ ଯେ ଏତେ କମ ଜାଗାାଇଁ ଗୋଟେ ଗଛ ଗୁଛ ଲଗେଇବ ଜାଗା ଥିଲେ ସିନା ଲଗେଇବେ। ଆମର ସବ ଦୋଳି ଲାଗେ ସେ ପଟ୍ଟା ଦରି ଆମ ସାତେ ଦୌଡ଼ି ଦୋଳି ବେଶୀ ଲାଗେ। ଆଉ ସବୁଆଡେ।
ପୁରା ରଜମ ରଜ ହଉଚି। ଏ ଆମ ଗାଁରେ ନାଇଁ।
ଆମର କୌଣସି କିଛି ନାହିଁ ଆଉ କ ରଜର ଇଏ ନାହିଁ ଚାହିଦା ନାହିଁ।
ତାପରେ ସେ ଯୋଉ ଗରମ ହଉଛି।
ଗରମ ହଉଛି ଏବେକା ଟିକେ ଗରମ ହେଲେ ବି ସେତେବେଳେ ଥିଲା ଗରମ ହେଲେ ବି ନାଇଁ ପିନ୍ଧି ଏହେ। କଡ ଯିବାର ନାହାନ୍ତି କଡେ ବୁଲାବୁଲି କରି ଯାଉଛନ୍ତି ଆଉ
ତେଁ।
ହଁ। ଆଉ କହ ତମେ ଏଇଠି ବଧେ ବସଛ ନା କଣ ବାହାରେ।
ହଁ ବାହାରେ ବସିଛି ଆଉ
ହଁ। ହଉ ପୁଣି କଣ ଚା ଚରିଟା ବେଳୁ ଜଳିକଆ ଫଳଖିଆ ଖାଇବ ନା ରାତି ଏକାଥରେ ଡିିନର।
ଏକ ଥରେ ରାତି କି।
ହଁ ତାପରେ ଏନା ହେଇଯନା ଖାଇବା ଅଭ୍ୟାସ ରଖି ଥିବ ପୁଣି ଯଦି କଣ ଖାଇକ ଆ ତୁ କେ ଭଲଲଗିବନି।
ଆଉ ଖାଇ ହବନି।
ହ। ଓ ହଉ ପାଞ୍ଚଟା ହେଲାଣି ଆଉ ଯିବା ଘର ଦୁଆର ଫରକିବା ।
ହଁ ହଁ ପାଞ୍ଚ ଟା ହେଇଗଲଣି ଯା। କାମ କର ଆଉ।
ହଁ ହଉ।
ହଉ ହ ହ
ଅନକି